ଲୋ ଆଜ୍ଞା କୁହନ୍ତୁ। ଆପଣଙ୍କର ଏବେ ହଉଛି ପାଞ୍ଚ ମିନିଟ
ଆରେ ମୁଁ ଟିକେ ପୂଜା କରୁ ଛି ଠାକୁରଙ୍କ ଟିକେ ଟାଇମ୍ ଲାଗିବ।
ଆଜ୍ଞା।
ଆପଣ କଣ କରୁଛନ୍ତି?
ହଁ କରିବି ବସିଛି ମୁଁ ମାନେ ବସିନି ଶୋଇଛି।
ଉଁ ହୁଁ ବାଥରୁମରେ ଶୋଇପଡ଼ିଛନ୍ତି। ଆପଣ ଥିଲେ ମୁଁ ଜାଇଛି ଆପଣ ହିଁ ଯାଇଥିଲେ।
ମୁଁ କେତେବେଳେ ଗଲି ମୁଁ ଯେତେବେଳେ ଘରେ ହିଁ ରୁମ ନେଇ ବସିଛି। ଭାବୁଛି ଆଜି ବଶ୍ୱବିଦ୍ୟାଳୟ ଯାଇଥିଲେ ଭଲ ହୋଇଥାନ୍ତା?
ଏ ସବୁ ମିଛ ଖରାପ ଥିଲେ ସେଠି ଯଦି ଯାହା ର ଭୋଗିଥାନ୍ତେ କଣ କରିଥାନ୍ତେ?
କିଛି ବି କହୁଛନ୍ତି ଆପଣ ହୁଁ।
ଯଦି ସେଠି ଯା ଲାଗିଥାନ୍ତା କଣ କରିଥାନ୍ତେ ଆପଣ?
ଲାଗିିନଥାନ୍ତତା ସେଥିପାଇଁ ତ କହୁ ଛି ସକାଳୁ ଥରେ ଦେଇଛି ତ ଭଲ ହେଇଥାନ୍ତା ମୁଁ ବିଶ୍ୱବିଦ୍ୟାଳୟ ଯାଇ କି ତିନୋଟି କ୍ଲାସ କରିକି ଘରକୁ ଦୌଡିକି ଆସି ଯାଇଥାନ୍ତି।
ଓହୋ ଯଦି ରାସ୍ତାରେ ଯାଇଥାନ୍ତ ମଇଁଷି ଖାଲଠି ମଇଁଷି ମାନଙ୍କ ସହିତ ହଗି ଥାନ୍ତ।
ଆରେ ହେ।
ହିଁ ଆରେ କ ମଇଁଷି ଖାଲରେ ଲେ ଅଛି ନା ଠି ହ ଠିକ୍ ଅଛି।
ଆଉ କିଛି ଗପ ଶୁଣାନ୍ତୁ?
ଆଉ କଣ ଗପ ଶୁଣିବେ?
କିଛି ଭଲ
ଭଲ ଆଉ ଗୋଟେ କାହାଣୀ ଅଛି ଚକୁଳି ଆଉ ଦିଟା ବିଲେଇ ଗୋଟେ ଚକୁଳି ଆଉ ଗୋଟେ ମାଙ୍କଡ଼ ର କାହାଣୀ। ଜାଣିଛନ୍ତି।
ଆଜ୍ଞା ସେ ଦିଟା ଲଢେଇ ହେଲା ଭିତରେ ମାଙ୍କଡ଼ ଆସିକି ଖାଇ ଦେଇ ପଳାଏ।
ନାଇଁ ନାଇଁ କଥାଟା ଆହୁରି ଅଛି ତା ଦେହରେ ତାର ଷ୍ଟୋରି ଟା ଟିକେ ଭୁଲ ଭଲ କୁହାଯାଇଛି ଲୋକଙ୍କୁ।
ଆଜ୍ଞା ଆପଣ ତାହେଲେ ଠିକ୍ ଟା ଶୁଣାନ୍ତୁ।
ହଁ ଦିଟା ଯେତେବେଳ ବିଲେଇ ଝଗଡା କରିବେ ସେତେବେଳେ ଗୋଟେ ଚାଲାଖିଆ ବିଲେଇ ଏ ମାଙ୍କଡ ଆସିବ ଠିଆ ବି ହୋଗା ଏମା ଏମାନଙ୍କୁ ବୋକା ବନେଇକି ଏଙ୍କାର ମୁଁ ଖାଇଦେବି ପୁରା ଟିକେ ଟିକେ କରିକି ଆଉ ସେ ଜାଣିପାରିବନି ହେଲା ତ ମାପିବା ଷ୍ଟାର୍ଟ କଲେ। ଜାଣିକି ଟିକେ ମ ପୁରା ମଝିକି ନ ଭାଙ୍ଗିକି କି ଅଧା ଏପଟୁ ଟିକେ ବଡ ରଖିଲା ଟିକେ ଛୋଟ ରଖିଲା ତାପରେ ତା ଠାରୁ ଟିକେ ଖାଇଲା ୟାଠୁ ଟିକେ ଖାଇଲା। ଏମିତି ହେଇକି ଖାଇଦେଲା ପୁରା ଆଉ। ତାପରେ ସିଏ ଭାବିଲା କି ବିଲେଇ ହଉଛନ୍ତି ବୋକା ଜାଣିପାରିବେନି ତା ବିଲେଇ ଜାଣି ଲେ ଆଉ ୟା ମାଙ୍କଡ଼ ଧରିଛି ମାରିକି ନା ଗାଣ୍ଡି ନାଲି କରିଦେଲେ ସେଇ ଦିନଠୁ ମାଙ୍କଡ ର ଗାଣ୍ଡି ନାଲି ଅଛି।
ଆରେ ହେଁ ହେଁ ଓହୋ ଏଇଟା। କାହାଣୀ କି କାହାଣୀ ମୁଁ ତ ଏଇଟା ଶୁଣି ନଥିଲି।
ଆଉ ତ ଆଉ କେମିତି ନାଲି ହେଲା ତାଙ୍କ ଗାଣ୍ଡି ଗୁଡ଼ା ମାଡ ଖାଇକି ନାଲି ହେଇ ଗଲା ବିଲେଇ ଆମ ପୁଣି ମା ମାଇଲେ ମାଇଲେ ଆମ୍ପୁଡ଼ି ଦେଲେ।
ହଉ ଆଉ। ଆପଣ ସେ ଯୋଉ ସୁନ୍ଦର ସୁନ୍ଦର ଶବ୍ଦର ପ୍ରୟୋଗ କରନ୍ତୁ ନାହିଁ ନହେଲେ ହେଁ ହେଁ ଆମେ ଆହୁରି ସୁନ୍ଦର ହେଇଯିବା ହଁ।
ଠିକ ଅଛି ଠିକ ଅଛି।
ଆଉ କୁହନ୍ତି।
ଆପଣ କୁହନ୍ତୁ।
ଆଉ ମୁଁ ଭଲ ଭଲ ଶୁଣେଇବି ଆପଣ ଗଟେ କିଛି ବି ଶୁଣ ଶୁଣନ୍ତି ଯୋଉଟା କି ଶୁଣେଇବା କଥା
ହେଁ ହେଁ ହେଁ ହଉ ଆପଣ ଶୁଣନ୍ତୁ ଏବେ।
ରୁହନ୍ତୁ ଆପଣ ମୁୁହ କହୁଥାନ୍ତୁ ଟିକେ କିଛି
ହଁ ମୁଁ କହୁଛି ତାହେଲେ ମୁଁ କହୁଛି କଣ କି ମୁଁ ଆଜି ସକ ସକାଳେ ଉଠିଲି ବ୍ୟାୟାମ କଲି ଘରୁକୁ ଗଲି ଘରୁ ଆଇଲି ବାହାରକୁ ତାପରେ ଦୌଡି ଦୌଡି ଧୀରେ ଧୀରେ ମୁଁ ଚାଲିକି ବାହାରେ ଯାଉଥିଲି ଦେଖିଲି। ଆକାଶ ଟା ଆଜି ସକାଳେ ବହୁତ ଖରା ହଉଥିଲା ଦିନରେ। ଏବେ କଣ ଟିକେ ଟିକେ ବାଦଲ ଆସି ଯାଇଛି। ଯେ ଥଣ୍ଡା ପାଗ ଦେଇ ବର୍ଷାର। ହବାର ଅନୁଭୂତି ଆସୁଛି ବୋଧେ ହୁଏ ଏଇ ଅଧଘଣ୍ଟା ଭିତରେ ବର୍ଷା ହେଇପାରେ।
ଯାକି ମତେ ଲାଗୁଛି ବର୍ଷା ହବ। ବର୍ଷା ହେଲେ ବି ଭଲ ହୁଅନ୍ତା ହଁ।
ଗୋଟେ ଯନ୍ତ୍ର ଅଛି ସେ ଯନ୍ତ୍ର ନୁହେଁ ଗୋଟେ ଏଇଟା ଗୋଟେ ମୋବାଇଲ ରେ ଗୋଟେ ଆପ୍ଲିକେସନ ‌। ସେଇଥିରେ ମୁଁ କହିଲି କି ମତେ କାହାଣୀ ପାଇଁ ସେ ମତେ ଗୋଟେ କାହାଣୀ। କହିଲା ମୁଁ ଆପଣଙ୍କୁ କହୁଛି ଶୁଣନ୍ତୁ ହେଲା। ସେ କାହାଣୀ କହୁଛି କାହାଣୀ ହଉଛି ଗଧ। ଆଉ ୱାଇଫାଇ ର ଗୋଟେ ଗାଁରେ ଜଣେ ଲୋକ ନୂଆ। ୱାଇଫାଇ ଲଗେଇଲା ସାରା ଗାଁ ତାକୁ ଦେଖିବାକୁ ଆଜ୍ଞା। ତାପରେ ସାରା ଗାଁ ତାକୁ ଦେଖି। ଦେଖିବାକୁ ଆସିଲା ମାନେ ସେ ୱାଇଫାଇ କୁ ଜଣେ। କାକା ପଚାରିଲେ କି ଏଇ ୱାଇଫାଇ ଟା କେଉଁଠି ରହି ଚି ମାନେ ମତେ ଦେଖା।
ହୁଁ।
ତାପରେ ଲୋକଟା କହିଲା ଏଇଟା ୱାଇଫାଏ ଏଇ ସରି ଲୋକଟା କହିଲା କି ଦେଖିହେବ ନାଇଁ। ଯୋଉଟା କାମ କରେ ତେ ସେତେବେଳେ ସେ ଲୋକ। କ‌ ଟା କହିଲା। ମାନେ ସେ ସେଇ ଟାଇମ ରେ ଗୋଟେ ଗଧ ପାଖରେ ଦୌଡୁଥିଲା। ସେ ଲୋକଟା ପଚାରିଲା ଯଦି ଦେଖିହବ ନାହିଁ ତାହଲେ ଏଇଟା ନିଶ୍ଚୟ ଏଇ ଗଧ ଟା। ଖାଇ ଦେଇଛି।
ହଁ।
ତାପରେ ସବୁ ହସିଲେ ତାପରେ ଜଣେ ବୁଢା ଲୋକ ଟା କହିଲା। ପୁଅ ମାନେ ଯାହା ବୁଝି ପାରୁନି ସେଥିପାଇଁ ଅନ୍ୟକୁ ଦୋଶ ଦବା। ସବୁଠାରେ ସହଜ ସହ କିଛି ବି କିଛି ବି କାହାଣୀ କହି। ଦେଇଛି ଗୋଟେ କଉଛି। ପ୍ରଥମେ ବୁଝିବାକୁ ଚେ ଷ୍ଟା କର ପରେ ମତ ଦିଅ ତାର ମୁରାଲ ଅଫ ଦ ଷ୍ଟୋରି ହଉଛି ନ ବୁଝି କାହାକୁ ଦୋଷ ଦିଏନି ପ୍ରଥମେ ଜାଣ୍ ଜାଣ ପରେ କୁହ ମାନେ। ସିଏ ଯୋଉ କହି ଦେଲେନି କି। ଗଧ ଖାଇ ଦେଇଛି ତ ସେଥିପାଇଁ ଗୋଟେ। କିଛି ବି ଗୋଟେ କାହାଣୀ କହି ଦଉଛି ଇଏ ଗୋଟେ ସବୁବେଳେ ଏମିତି ଗନ୍ଧିଆ।
ଇଏ ଆଉ ଗୋଟେ କଁ ଭଲ କାହାଣୀ। କୁହନ୍ତୁ ଏ କାହାଣୀ ରେ ଭଲ ଲାଗିଲାନି।
ଆଉ ଗୋଟେ ଭଲ କାହାଣୀ କହିବି।
ହୁଁ।
ଭଲ କାହାଣୀ କହିବା ପାଇଁ ତାକୁ ତ ମୁଁ ସବୁବେଳେ କୁହେ। କିନ୍ତୁ ସିଏ ମତେ ସବୁବେଳେ ଏମିତି ଧଇଁଆଁ ସବୁବେଳେ ହିଁ। ଗୋଟେ ଶୁଣନ୍ତୁ ଆଉ ଗୋଟେ ଶୁଣଉଛି ହେଲା ଗୋଟେ କୁ କୁଡ଼ା ଥିଲା ଗୋଟେ ସୁ ଗୋଟେ କୁକୁଡ଼ା ସକାଳେ ଜୋର ରେ କୁକୁଡୁ କୁ କହିକି ଡାକୁଥିଲା। ତ ଗୋଟେ କାଉ ଆସିଲା ସେ କହିଲା କି ତୁ ପ୍ରତିଦିନ କାହିଁକି ଏମିତି ଜୋରରେ ଚିତ୍କାର କରୁଛୁ। ତ କୁକୁଡା ଗର୍ବ ରେ କହିଲା କି ମୋ ଡାକ ରେ ସୂର୍ଯ୍ୟ ଉଠେ। ତାପରେ ପରଦିନ କୁକୁଡ଼ା ଭାବିଲା ଆଜି ଡାକି ବିନି ଦେଖିେ ବା ସୂର୍ଯ୍ୟ କେମିତି ଉଠୁଛି। ତ ତା କାଉ ହାସ ହସି ହସି କହିଲା ଦେଖିଲୁ ଦୁନିଆ ତୋ ପାଇଁ ଅଟକି ଯାଇନି। ତ ଏଠି ଷ୍ଟୋରି ସରିଗଲା ଏଇଠି। ତ ମୋରାଲ ହଉଛି? କି ନିଜକୁ ଯେତେ ବଡ ଭାବୁଛ ଦୁନିଆ ସେତେ ବଡ ନୁହେଁ ଅହଂଙ୍କାର କରିବା ଉଚିତ ନୁହେଁ। ବୁଝିଲେ?
ହଁ ବୁଝିଲି ଯେ ଏଥି ବୁଝା ପଡିଲାନି ମତେ କିଛି।
ଆରେ କୁକୁଡ଼ା ନଲେ ସେଇ ସେ ଶବ୍ଦର ପ୍ରୟୋଗ କରନ୍ତୁ ନାହିଁ।
ହେଁ ହେଁ ହେଁ
ହେଁ ମୁଁ ବୁଝିଗଲି ଆପଣ ମୁଁ ଜାଣିଛି ଆପଣ ସେଇଟା କହିବେ? ହିଁ ହିଁ ସେ ଯୋଉ ଏଇଥିରେ ଏଆ କି ସେ କୁକୁଡ଼ା ଟା କହିଲା କି ମୁଁ ସବୁବେଳେ ଡାକିଲେ ମୁଁ ଡାକିଲେ ହିଁ ସକାଳେ ହଉଛି। ଆସୁଛି ନହେଲେ ଆସିବେନି।
ଓ ହୋ।
ତ ସେଏ କହିଲା କି ହଉ ନିେ ନିଜେ ଭାବିଲେ କିଲ ଦେଖିବା କାଲି ମୁଁ ଡାକିବିନି ଦେଖବା କଲି ସକାଳେ ହବନି। ସେ ଗର୍ବରେ ଥିଲା କିନ୍ତୁ ତା ବିନା ବି ସକାଳ ହେଲା ସେଇଆା ସେ ଅଧିକ ଅହଂଙ୍କାର କରିବା କଥା ନୁହେଁ।
ଯାଉଥି ଅହଙ୍କାର କଥା ସମୟ ଜାଣି ଛନ୍ତୀ ସକାଳେ ତ ହେଇଥାନ୍ତା।
ସିଏଭାବୁଥିଲା ହୋଇନଥାନ୍ତା।
ହୁଁ ହୁଁ।
କୁକୁଡା କହୁଥିଲା କି ମୁଁ ଯୋଉ ପର୍ଯ୍ୟନ୍ତ ଶ
ତାହେଲେ କୁକୁଡ଼ା ସକାଳ ହେଲେସିନା ଡାକି ନା ଆଗ କୁ ସ ଡାକିଲେ ହୁଏ ସକାଳ ହ।
ହୁଁ ହୁଁ। ହିଁ ସେଇଟା ତ କୁପଡା ହି ଜଣିଥିବ ଯେମିତି ଗୋଟେ ଏପର୍ଯ୍ୟନ୍ତ ଗୋଟେ ଜିନିଷ ଟା ଅଛି। ମୁଁ ତ୍।
କନି ସେଗୁଡ଼ା।
ଇଏ ଅଣ୍ଡା।
ହଁ ସେଇଟା କୁହନ୍ତୁ କୁକୁଡା ଆଗ ଆସିଛି?
ନା ନା ମୁଁ ଜାଣି ନାହିଁ ମୁଁ ଜାଣିନାହିଁ କିଏ ଆଗେ ଆସିଛି ଯିଏ ବି ଆସିଛି? ବହୁତ ଜଲଦି ଆସଛି।
ମତେ ଲାଗୁଛି
ହିଁ ହିଁ ଓଃ ଓଃ ଓଃ।
ଆଉ ଗୋଟେଡରିି ଯାଇଥାନ୍ତା ଆଜି ଯାଇଥାନ୍ତା।
କଣ?
ଆଉ ଡେରି କି ଆସିକି ଆଜିି ଆସିଥାନ୍ତା।
ହୁଁ ହୁଁ ଶୁଣନ୍ତୁ ଆଗେ ଅଣ୍ଡାର କୁକୁଡାର ଜପ ଙ୍କହହୁଛି? ଆଉ ଗୋଟେ ଆପଣଙ୍କୁ ସେଇଥିରୁ ଗୋଟେ କାହାଣୀଟ ମନେ ପଡିଲା ଗୋଟେ କହୁ କହୁଛି ଆଁ।
ହଁ କୁହନ୍ତୂ?
ଗୋଟେ ଗୋଟେ ଦିଟା ସାଙ୍ଗ ଥିଲେ ହେଲା ତ ସେମାନେ ଗପ ଗପ ମାନେ ସେଇ ବିୟ ଗପଥିଲେ କି ଆଗେ ଅଣ୍ଡା ନା ଭୁକୁଡା ତ ଦି ଜଣ ସାଙ୍ଗ ବହୁତଝଗଡା କରୁଥିଲେ ବ ସାଙ୍ଗ ଟା ଆଗେ ଅଣ୍ଡା ଆସିଛି ସେ ସାଙ୍ଗ କଲେ ନାଗ କୁକୁଡା ଆସିଛି ସେ ଦି ଜଣ ଜା ଝଗଡା କରିକି ଗଁ ଓଁ ସବୁଠୁ ବୁଦ୍ଧିମାନ ଜେଜେଙ୍କ ପାଖକୁ ଗଲେ ଜେଜେ ଶାନ୍ତ ହେଇକି ପଚାରିଲେ କି ତମେ ଖାଇ ଜେଜେ ଜେଜେ ଏମାନଙ୍କୁ ପଚାରିଲେ କି ତମକୁ ଖାଇବାକୁ କଣ ପସନ୍ଦ କର ଜଣେ କହିଲା ଆମଲେଟ ଜଣେ କହିଲା ଚିକେନ। ସେ ଯେ ହସି କହିଲେ ଯାହାକୁ ଯାହା ଭୋକ ଲାଗେ ତା ପାଇଁ ସେଇଟା ଆଗେ ହୁଁ ହୁଁ ହୁଁ ହୁଁ।
ହୁଁ ହୁଁ ହୁଁ ତ ମୋରାଲ ହଉଛି ଅନାବଶ୍ୟକ ତର୍କ କରିବା ଠାରୁ ସମୟ କୁ ଭଲ କାମରେ ବ୍ୟବହାର କରିବା ଭଲ।
ହଁ ଅନାବଶ୍ୟକ ଗପିିବା ଅପେକ୍ଷା ତମକୁ ଭଲ ଲୋକମାନେ ବ୍ୟସ୍ତ କରିବା ପାଁଇ ଅଛ ତ ଛାଡ ଆପଣଙ୍କର ଇତିହାସ କୁହନ୍ତୁ। ଇତିହାସ ବିଷୟରେ ପ୍ରଶ୍ନ ପଚାରିବା କି ଆପଣ କୋଉ ବିଷୟରେ ସବୁଠୁ ଅ ଯଉ ଜ୍ଞାନ ଅ ରଖିଚନ୍ତି ସେଇ ବିଷୟରେ ପଚାରିବି।
ଆପଣ ମତେ କିଛି ବି ବିଷୟରେ ପଚାରନ୍ତୁ ନାହିଁ।
ଆରେ କିଛି ତ ବିଷୟରେ ପଚାରିବାକୁ ପଡିବ ନା ମୁଁ ଆପଣଙ୍କୁ ପଚାରୁଛି ସବୁ ଠୁ ନର୍ମାଲ କଥା
ନା ମୁଁ ଆପଣଙ୍କୁ ପଚାରୁଛି ଦିଟା କୋଶ୍ଚିନ୍ ମାନେ ଏମତି ରାପିଡ୍ ଫାୟାର ଟାଇପ ଟା ହେଲା ଆପଣ ଖାଲି କହିବେ ଗୋଟେ କଉଟା କୋଉଟା ଭିତରୁ କୋଉଟା ଆପଣଙ୍କୁ ଅଧିକ ପସନ୍ଦ। ଯେମିତି କିି ପାହାଡ ଆଉ ବିଚ୍ ଭିତରେ ସ ସମୁଦ୍ର ଭିତରେ ଆ ଆପଣଙ୍କର କଣ ପସନ୍ଦ?
ପାହାଡ଼।
ଆଉ ଚା ଆଉ କଫି ଭିତରେ?
କଫି।
ଆପଣଙ୍କ ଭଉଣୀଙ୍କୁ ଆପଣଙ୍କ ଘରେ ତ ସମସ୍ତେ ଚା ପିଅନ୍ତି।
ହଁ ମତେ କଫି ପସନ୍ଦ ଆପଣଙ୍କୁ କଣ ପସନ୍ଦ?
ମତେ କଫି ପସନ୍ଦ।
କାହିଁକି କଫି ପିଉଚନ୍ତି?
କାରଣ ମତେ ମତେ ଷ୍ଟାର୍ଟିଂ ରୁ ହିଁ କଫି ପସନ୍ଦ ଚା ମତେ ବିଲକୁଲ ପସନ୍ଦ ନୁହେଁ। ଚା ଟା କେବଳ ମୁଁ ବ୍ୟବହାର କରେ ବିସ କୁଟ ବୁଡେଇକି ଖାଇବା ପାଇଁ ସମୟରେ।
ଓହୋ ପାଣିରେ ବି ବୁଡେଇକି ଖାଇ ହବ।
ରେ ବୁଡେଇକି ଖାଇବା ଆଉ ପିଜ଼ା ଆଉ ବର୍ଗର ଭିତରେ?
ଦି ଟାକ ପସନ୍ଦ ନୁହେଁ।
ଉ ହୁଁ ଆଉ ଚିକେନ ମଟନ ଭିତରେ?
ଚିକେନ୍।
ଆପଣ ହାଡ ଖାଆନ୍ତି ନା ମାଂସ ଖାଆନ୍ତି?
ହାଡ଼ କିଏ ଖାଏ କୁକୁର ନା କଣ?
କଣ ମୁଁ ତୁ ଦେଖିଛି ଆପଣ ଆପଣଙ୍କ ଭଉଣୀ ଆପ ଆପଣଙ୍କୁ ମାଂସ ଖାଇଲା ପରେ ହାଡ କାଡିକି ଦିଏ ଆପଣ ଖାଆନ୍ତି।
ହାଡ଼ ନାହିଁ ଯେତେବେଳେ ମାଂସ ବାହାରେ ହାଡ଼ ପାଖେ ଯୋଉ ମାଂସଟା ଥାଏ ସେଇଟା ଟିକେ ନରମ ଥାଏ ଆଉ ସେଇ ମାଂସଟା ଭଲ ଥାଏ। ସେଟା ଖାଇବାକୁ ବହୁତ ସ୍ଵାଦିଷ୍ଟ ଲାଗେ। ସେଥିରେ ପ୍ରୋଟିନ ଅଧିକ ଥାଏ ହଉ ସମୟ ହେଇଯାଇଚି
ଆଜ୍ଞା ହଉ।
ଆପଣ କଲ କରନ୍ତୁ ଛାଡ଼ିକି ଟି
ଆଜ୍ଞା।